ହ୍ୟାଲୋ।
ହଁ ଭାଇ କଣ କରୁଥିଲେ?
ମୁଁ ଆଉ ବସିଥିଲି ଆପଣ।
ହଁ ମୁଁ ବି ଏଇ ବସିଥିଲି। ନା ଖାଇନି ଖାଇବି।
ଓହୋ ମୁଁ ବି ଖାଇନି ଖାଇବି ଆଉ ଘରେ ସବୁ କେମିତି ଅଛନ୍ତି।
ହଁ ଘରେ ସବୁ ଭଲ ଅଛନ୍ତି ଆପଣଙ୍କର।
ହଁ ଆମ ଘରେ ବି ସେମିତି ଭଲ ଅଛନ୍ତି ସବୁ।
ଆଛା ଆପଣ ଯାଇ ହଁ ମୁଁ ମୋର ପଢା ସରିଲାଣି।
ଆଛା।
ଏମ ନାଇଁ ଜବ ନାଇଁ ପ୍ରିପାରେସନ କରୁଛି ବଟ୍ ଜବ୍ ଏପର୍ଯ୍ୟନ୍ତ କରିନି।
ଆଛା।
ଆଜ୍ଞା ଆପଣ।
ମୁଁ ପଢୁଛି।
କଣ ପଢ଼ୁଛନ୍ତି? ଆଛା ଡିପ୍ଲୋମା ହ ହଁ ମୁଁ ଆପଣଙ୍କୁ ଫୋନ କରି ଥିଲି ଯେ ଯୋଉ ଆପଣ ଜାଣିଥିବେ ପୁରୀ ର ଫେମସ ରଥଯାତ୍ରା।
ହୁଁ।
ଯାଇଛନ୍ତି କେବେ ନା ଯାଇନାହାନ୍ତି।
ରଥଯାତ୍ରା ବେଳକୁ ନା ଏବେ ଅଲଗା କେବେ।
ନାଇଁ ନାଇଁ ରଥଯାତ୍ରା ଟାଇମରେ।
ନାଇଁ ରଥ ଯାତ୍ରା ଟାଇମରେ ଆଜି ଯାଏ କେବେ ଯାଇନି।
ତ ଯାଇନାହାନ୍ତି କେବେବ।
ନାଇଁ ଆପଣ।
ହଁ ମୁଁ ସବୁ ବର୍ଷ ଯାଏ କିନ୍ତୁ ଏ ବର୍ଷ ଯାଇ ହବନି କାରଣ ମୋର ଗୋଟେ ମାଉସୀଙ୍କ ପୁଅର ବାହାଘର ଅଛି।
ଆଛା।
ତ ଜୁଲାଇ ଚାରିରେ ଆମେ ପଳେଇବୁ ଆସିଲା ବେଳକୁ ଜୁ ଜୁଲାଇ କୋଡିଏ ହେଇଯିବ ବୋଧେ ତ ସେତେବେଳକୁ କୁ ସରି ଯାଇଥିବ ରଥଯାତ୍ରା। ତ ସେଇଥିପାଇଁ ଏଥର ଯାଇହବନି।
ଓ ହୋ।
ବହୁତ ଭିଡ଼ ହୁଏ ରଥଯାତ୍ରା ପ୍ରତ ହୁଁ। ପୁରା ବହୁତ ଭିଡ ସେଇ ଟାଇମରେ ସେଟା ଆସାଡ ମାସରେ ହୁଏ ନା ର ଥଯାତ୍ରାଟା ଆଉ ଏଇଟା ମାନେ ଆଗରୁ କହୁଥିଲେ ଓଡିଆଙ୍କର ଏଇଟା ଗୋଟେ ବଡ ଉତ୍ସବ ବଟ୍ ଆଜିକାଲି ଏଇଟା ଗୋଟେ ପୃଥିବୀର ବଡ ଉତ୍ସବ ହେଇଗଲାଣି।
ସେଇଟା ବି
ହୁଁ ଓଡିଶାରେ ଏଇଟା ଆଗରୁ ମାନେ ଓଡିଶାରେ ତ ନର୍ମାଲି ଛୁଟି ମିଳିଯାଏ ଛୁଟି ଏଡା ହୁଏ। ବଟ ବାହାର ମାନଙ୍କର ଏଟା ଛୁଟି ଫୁଟି ଦିଆଯାଏନି। ଏବେ ତ ମଝିରେ ଶୁଣା ହଉଥିଲା ଯେ ରଥଯାତ୍ରାରେ ମାନେ ଏବେ ରଥ କାମ ବି ବନ୍ଦ କରିଦେଇଥିଲେ ବୋଲି।
ଏବେ?
ହଁ ମଝିରେ ମୁଁ ଶୁଣୁଥିଲି ନିୟୁଜ ରେ। ଯେ ରଥଯାତ୍ରାରେ ରଥ କାମ ବନ୍ଦ କରିଦେଇଚନ୍ତି କାହିଁକି କିନା ଆଗରୁ କଣ କରୁଥିଲେ ରଥଯାତ୍ରାରେ ଅ ରଥ ତିଆରି କଲା ପରେ ଯେତିକି କାଠ ବଞ୍ଚେ ସେଟା ସେମାନେ ନେଇଯାଆନ୍ତି। ବଟ୍ ଏଥରକ ଗମେଣ୍ଟ ଡିକ୍ଳେର କଲା ଜେ ନା ଆଉ କାଠ ତମେ ନେଇପାରିବନି। ତ ସେମାନେ ସେଇଥିପାଇଁ କଁ ବନ୍ଦ କରିଦେଇଥିଲେ ରଥ ତିଆରି କରିବା। ମାନେ ମଣିଷ ମଣିଷ ଭିତରେ ଝଗଡା ଭିତରେ ଠାକୁର ବଳି ପଡୁଚନ୍ତି।
ସେଇଟା ବା।
ହୁଁ। ବହୁତ ବଢିଆ ହୁଏ ରଥଯାତ୍ରା ଆପଣ ବି କେବେ ଆସନ୍ତୁ। ଦେଖିକି ଯିବେ ରଥଯାତ୍ରା ବାହୁଡା ସୁନାବେଶ
ଆମ ଗା ମାନେ ମୋ ଦଦା ମାନେ ମୋର ଦାଦା
ଆଜ୍ଞା।
ସେ ଯାଉସନ୍ତି ସବୁ ବର୍ଷର ରଥ ଯାତ୍ରାକୁ।
ଆପଣ ବି ଆସୁନାହାନ୍ତି।
ହୁଁ ନା ଦେଖିବା।
ଥରେ ଆସିବେ ମାନେ ଆପଣଙ୍କୁ ସବୁ ବର୍ଷ ଇଚ୍ଛା ହବ ଯେ ନା ମୁଁ କେମିତି କଣ ହଉ ପଛେ ଟିକେ ଯିବି। ବହୁତ ଭିଡ ମାନେ ଏମିତି କି ମାନେ ଦଳା ଚକଟା ବି ପରିସ୍ଥିତି
ସେଇଟା ତ ମୁଁ ଜାଣିଛି ବହୁତ ଭିଡ ଯାହାେଲେ ଓଡିଶା ପ୍ରସିଦ୍ ରଥଯାତ୍ରା ଟା ନା ଆଉ। ତ ଏନି କହିବାକୁ ଗଲେ ଭାରତରେ ପ୍ରସିଦ୍ଧ ସେଟା ଗୋଟେ ଧାମ ନା। ଚାରିଧାମର ଗୋଟେ ଧାମ ସେଥିପାଇଁ ତ ବହୁତ ହିଁ ଭିଡ ହବ।
କେବଳ ଓଡିଶା ନୁହେଁ ମାନେ ୱେଷ୍ଟ ବେଙ୍ଗଲରୁୁ ବି ଲୋକ ଆସୁଚନ୍ତି। ହୁଁ ବଙ୍ଗାଳୀ ମାନେ ବି ଆପଣ ଦେଖିବେ ବଙ୍ଗାଳୀ ମାନେ ବି ଆସୁଚନ୍ତି। ଏବେ ମଝିରେ ଯୋଉ ମମତା ବାନାର୍ଜୀ ତିଆରି କରି ଥିଲା ଜଗନ୍ନାଥ ଧାମ ବୋଲି ବା ଅନ୍ୟୁ ତାଙ୍କର ହେଇ ସାରିଲା ପରେ ଏବେ ଜ ଧାମ ଟାକୁ ଉଠେଇଦେଲେ। ଆଉ ସେମାନେ ଜଗନ୍ନାଥ ଧାମ ବୋଲି ରଖିଲେନି। ଏବେ ୱେଷ୍ଟବେେଙ୍ଗଲ ଗୋଟେ ନୂଆ ମନ୍ଦିର ହେଇଚି ନା ଜଗନ୍ନାଥ ମନ୍ଦିର ପୁରା ଡିଟୋ ଟ ଆମ ଜଗନ୍ନାଥ ମନ୍ଦିର କୁ କପି କରିକି ହିଁ କରିଚନ୍ତି ସେମାନେ। ବର୍ଷା ଟା ନୂଆ ହଁ ନୂଆ ଚିଫ୍ ମିନିଷ୍ଟର ହେଇ ସାରିଲା ପରେ ସେ ସେଇ ଧାମ ଟାକୁ ଉଠେଇଦେଲେ ତ ଆଉ ଧାମ ରହିବନି। ସେଇଟା ଆଉ ଗୋଟେ କନ ତା ନାମ ଦେଲେ ବଟ ଆଉ ଧାମ ରହିବନି। ଏମିତି କରିକି କରୁଛନ୍ତି। ଆପଣଙ୍କର ହବିସ୍ କଣ?
ମୋର
ଆଜ୍ଞା
ତ ସେମିତି କିଛି ମାନେ କହିବାକୁ ଗଲେ ନାହିଁ। ମାନେ ସବୁଆଡେ ଇଏ ଅଛି ବଟେ ଏତି ପରମନେଟଲି କିଛି ନାହିଁ।
ଆଛା।
ଆପଣଙ୍କର?
ମୁଁ କ୍ରିକେଟ ଖେଳେ ଟ୍ରାଭେଲିଂ। ତାପରେ ଗୀତ ଶୁଣିବା ଆଗରୁ ଡ୍ୟାନ୍ସ ଫ୍ୟାନ୍ସ ବି ଟିକେ କରୁଥିଲି। ବଟ ଏଜ୍ ସହିତ ଆଉ ଡ୍ୟାନ୍ସ ଫ୍ୟାନ୍ସ ଏବେ ଆଉ ହେଇପାରୁନି। ବାକି ବରାତି ଡ୍ୟାନ୍ସ ଭସାଣି ଡାନ୍ସ ଏଗୁଡା ତ ହେଇଯାଏ। ବଟ ଆଗରୁ ମୁଁ କ୍ରିକେଟ ଖେଲେ ମୁଁ ଇଣ୍ଟର ସ୍କୁଲ ମ୍ୟାଚ୍ ପର୍ଯ୍ୟନ୍ତ ମୁଁ ଖେଳିଛି। ତାପରେ ଘରେ ସ୍କୋପ ଦେଲେନି ଘରର ଫୋକସ ରହିଲା ଯେ ପୁଅ କେମିତି ପାଠ ପଢୁ ବଟ୍ ମୋର ଇଣ୍ଟରେଷ୍ଟ ସେତେବେଳେ ଥିଲା ଯେ ମୁଁ କ୍ରିକେଟ ଖେଳିବା ପାଇଁ।
ଆଚ୍ଛା
ମୁଁ ଇଣ୍ଟର ସ୍କୁଲ ମ୍ୟାଚ ବି ଖେଳିଛି। ହୁଁ ଆପଣ ଙ୍କ ଖିଆ ପିଆ ସରିଲାଣି ତାଲେ।
ନାଇଁ ସରିନି ପା।
ହ ସରନି କଣ ଖାଇଥିଲ ଦିନ ରେ ଆଜି?
ମୁଁ ଭାତ, ଡାଲି, ଶାଗ, ପାମ୍ପଡ଼, ସାଲାଡ଼ ଖାଇଥିଲି।
ଆଚ୍ଛା ବହୁତ ବଢିଆ ଖାଇବା ଆଉ ମୋର ଆଜି ସକାଳେ ଆକ୍ଚୁଆଲି ଦାଦା ଆସିଛନ୍ତି। ତ ସକାଳ ହେଇଥିଲା ଇଟଲିି କୁ ତରକାରୀ ହେଇଥିଲା ତାପରେ ଚଟଣି ହେଇଥିଲା। ବାକି ଦିନରେ ଭାତ ମୁଗ ଡାଲି ତାପରେ ଛତୁ ତରକାରୀ ବେସର ଛତୁ ବେସର ହେଇଥିଲା। ସାଲାଡ ହେଇଥିଲା ତାପରେ ବାଇଗଣ ଭଜା ହେଇଥିଲା।
ଆଚ୍ଛା ଭଲ ତ ହେଇଥିଲା ଆଉ
ହଁ ରାତିରେ ହଉଛି ପୁରୀ ହଉଛି ତାପରେ ସେ ଛୋଲେ ହଉଛି। ପୁରୀ ଫୁରି ଖାଇବାକୁ ଆପଣ ପସନ୍ଦ କରନ୍ତି ନା ନାଇଁ।
ତେଲ ଜିନିଷ ଖାଏନି ଆଗରୁ ଖାଇ ଦେଉଥିଲି ଆଗରୁ କିଛି ମାନୁ ନଥିଲି ଯାହା ପାଉଛି ତାହା ଖାଇଦଉଥିଲି ଏବେ ଆଉ ସେମିତି। ମାନେ କରିବା ନାାଇଁ ବ ମାନେ କିଛି ଖାଉନି ଓ ବାହାର ଜିନିଷ ଆଉ ତେଲ ଜିନିଷ କିଛି ଖାଉନି। ଚକଲେଟ୍ ଖାଇଦିଅନ୍ତି ଖାଲି ବାହାର ଜିନିଷ ଆଉ ନହଲେ କିଛି ନାହିଁ।
ଆଛା ନାଇ ମୁଁ ବି ଆଗରୁ ବହୁତ ଖାଉଥିଲି। ତେଲ ଆଉ ଏମତି ତାପରେ ମୋର ଆକଚୁଆଲି ଗ୍ୟାସ୍ ପ୍ରୋବ୍ଲେମ ବାହାରିଲା ତ ଏବେ ସେଥିପାଇଁ ପିଠା ନର୍ମାଲି ମୁଁ ପିଠା ମାନେ ଆରିସା କାକରା ମଣ୍ଡା ପିଠା ଏଗୁଡା ମୁଁ ବହୁତ ଭଲ ପାାଏ। ଖାଇଦିଅ। ବଟ ଏବେ ଏମିତି ହେଇଗଲା ଯେ ଆଉ ସେଗୁଡାକ ବି ମୁଁ ଖାଇବାକୁ ପସନ୍ଦ କରୁନି। ଆଉ ଛଣା ଛଣି ଜିନିଷ ବି ବହୁତ କମ ଆଗରୁ ମୁଁ ଛୋଲେ ଭଟୁରେ ଏଗୁଡାକ ବହୁତ ଖାଇବାକୁ ପସନ୍ଦ କରେ ନହେଲେ ଅର୍ଡର କରିକି ବି ଖାଇଦିଏ। ମୁଁ ଯେତେବେଳେ ବାହାରେ ରହୁଥିଲି ଦିଲ୍ଲୀରେ ସେତେବେଳେ ମୋର ଡେଲି ବ୍ରେକ୍ଫାଷ୍ଟ ହଉଛି ଛୋଲେ ଭଟୁରେ ସେ ଏଠିକାର ଷ୍ଟ୍ରିଟ୍ ଫୁଡ। ଛୋଲେ ଭଟରେ ଆପଣଙ୍କୁ ବଢିଆ ଖାଇବା ବି ମିଳେ। ତ ସେଇଟା ବି ମୁଁ ବହୁତ ଖାଏ ସକାଳେ ଅଫିସ ସରିଲା ବେଳେ। ମୁଁ ଛୋଲେ ବଟୁରେ ଖାଇ ଦେଇକି ପଳେଇ ଆସେ।
ଓହୋ। ଭଲ ଖା।
ଧୀରେ ଧୀରେ ଗ୍ୟାସ୍ ପ୍ରୋବ୍ଲେମ୍ ଏତେ ହେଇଗଲା ଯେ ମାନେ ଆଉ ଖାଇବାକୁ ବି ଇଚ୍ଛା ହେଲାନି। ହ ଯେବେ ବହୁତ ମୋର ଗ୍ୟାସ୍ କମି ଯାଇଚି ଖାଇବା ବି ମୁଁ କମେଇ ଦେଇଚି।
ଓହୋ।
ପିଠା ପିଠା ହେଲେ ବି ମୁଁ ଖାଉନି ଆଜି ସକାଳେ ଇଟଲି ପିଠା ହେଇଥିଲା ଦିଟା ଇଁ ଖାଇଲି। ଇଚ୍ଛା ହିଁ ମାନେ ଗ୍ୟାସ୍ କୁୁ ଡରିକି ହିଁ ଖାଇବାକୁ ଡର ମାଡ଼ୁଚି।
କଇଲି କ୍ରିକେଟ୍ ରେ କ୍ରିକେଟ୍ ଆପଣ କଣ ଭଲ ପାଆନ୍ତି ପ୍ରଫେସନାଲି ନାଁ ନର୍ମାଲି?
ଏବେ ଆଉ ପ୍ରଫେସନାଲି ନାହିଁ ଆଗୁରୁ ମୋର ପ୍ରଫେସନାଲି ଥିଲା। ଅ ମାନେ ପ୍ରଫେସନାଲି ମାନେ ଇଣ୍ଟର୍ ସ୍କୁଲ୍ ହେରିକା ଖେଳୁଥିଲି। ତାପରେ ଏବେ ଚାକିରି କଲା ପରେ ମାନେ
ଅ ଡିଉଜ୍ ବଲ୍ ନା ନର୍ ନର୍ମାଲ୍ ଟେନିସ୍ ବଲ୍?
ନାଇଁ ଡିଉଜ୍ ବଲ୍।
ଅ ଡିଓଜ୍ ଆମେ ସବୁ ଟେନିସ୍ ବଲ୍।
ନାଁ ଅଫିସ୍ ତରଫରୁ ବି ଆମର ଡିଉଜ୍ ବଲ୍ ଟୁର୍ଣ୍ଣାମେଣ୍ଟ୍ ଉଡ଼ାକ ହୁଏ। ମୁଁ ପାର୍ଟିସିପେଟ୍ ନିଏ ସେଗୁଡ଼ାକରେ। ଛୋଟ ଏଳେ ଇଣ୍ଟର୍ ସ୍କୁଲ୍ ଉଡ଼ାକ ବି ଡିଉଜ୍ ବଲ୍ ଥିଲା।
ଆମେ ଟନିସ୍ ବଲ୍ ଡିଉଜ୍ ବଲ୍ ଥିଲା ସ୍କୁଲ୍ ଯେତୋଳେ ସ୍କୁଲ୍ ରେ ପଢ଼ୁଥୁଲୁ ଆମେ। ତ ସେତବେ ବେ ଆମ ପେ ଟି ଟିଚର୍ ଯିଏ ସେ ଆରେ ଆରେଞ୍ଜମେଟ୍ କରି କରିଥିଲେ। ଗୋଟେ ଅଲଗା କୋ ଲ ଅଲଗା ସ୍କୁଲ୍ ରେ କରିଥିଲି ତ ମୁଁ ଯାଇ ନଥିଲି ମୋ ଆଗ ଜଣେ ଫ୍ରେଣ୍ଡ୍ ଦେଇଥିଲା ଡିଉଜ୍ ବଲ୍ ମୁଁ ଡିଉଜ୍ ବଲ୍ ପାଇଁ ମନା କରିଦେଇଥିଲି।
ଡିଉଜ୍ ବଲ୍ ଫାଷ୍ ଫାଷ୍ ଖେଳିବାକୁ ବୋହୁତ ଡର ମାଡ଼େ। ତାପରେ ଅଭ୍ୟାସ୍ ହେଇଗଲା ପରେ ଆଉ ଇଚ୍ଛା ହି ମାନେ ଆଉ ଟେନିସ୍ ବଲ୍ ଭଲ ବି ଲାଗିବନି।
ସେଇଦା
ଯେନ୍ତୁ ଫାଷ୍ ଫାଷ୍ ପ୍ରାକ୍ଟିସ୍ ହଉ କି ମ୍ୟାଚ୍ ଖେଳିଲା ଅଳୁକୁ
କ୍ରିକେଟ୍ ତୁ ଏବେ ଖେଳୁ ଗାଁରେ ଖେଳୁଥିଲି ମାନେ ଆଗରୁ ହେଲାଣି ଏ ବର୍ଷେ ହବଣି ଖେଳୁଥିଲି। ତମ ଦୁଇ ଦୁଇଟା ହାତରେ ହାଲୋ ଦୁଇଟା ହାତରେ ଏଞ୍ଜୁରି ହେଇଥିଲା ଭାରି ବହୁତ ଜୋରେ। ମାନେ ବଲ୍ ଏଇ ଗୋ ଏଇ ଯୋଉ ଡାହାଣ ହାତଟା।
ଆଜ୍ଞା।
ମୁଁ ମାନେ ପ୍ରେସର୍ ମାନେ ଭଲ ମାନେ ଇଏ ସ୍ପିଡ଼୍ ପକାଏ। ତ ବୋହୁତ ସ୍ପିଡ଼୍ ପକେଇଏଇଥିଲି ହାତ ଯୋଉ ମସଲ୍ ନାଇଁ
ହୁଁ ହୁଁ।
ମର୍ସଲ କ୍ରାକ୍ ହେଇଯାଇଥିଲା ମୋର ଛିଡ଼ି ଯାଇଥିଲା। ତ ତାପରେ ଏଇ ଯୋଉ ହ୍ୟାଣ୍ଡ୍ ଯୋଉ ଆତ ଉଠଉ ତ ସେଥୁରୁ ବି ମାନେ ଏବେ ଯାକେ ମୋର ଦରଜ ଅଛି ଏବେ ଯାକେ ମାନେ ହାତଟା ଯଦି ଅପ୍ ଡାଉନ୍ କରିବି
ରହିଯାଅ।
କଟ୍ କଟ୍ କଟ୍ କଟ୍ ଆବାଜ ହଉଛି ମାନେ ବୁ ଚଲ ମାନେ ମୁଁ ଆଉ ଥରେ ଯଦି ଖେଳିଦେବି ତାହେଲେ ମୋର ଅଲଗା କଣ ହବ ତ ସେଥିପାଇଁ ମୁଁ ଖେଳିଯାଉନି।
ହଉ ଭାଇ ଟାଇମ୍ ହେଇଗଲାଣି ମୁଁ ରଖୁଚି ଆମେ ପରେ କେତେଅଳେ କଥା ହବା। ଓକେ ଓକେ ଧନ୍ୟବାଦ୍।